ନମସ୍କାର
ଆଜ୍ଞା ଆଉ କହୁଛନ୍ତି କଣ ସରିଗଲା ବୋଲି।
ଆରେ ମୁଁ ଆପଣଙ୍କର ପୂର୍ବତନ ନମ୍ବରରେ ଯୋଗାଯୋଗ କରୁଥିଲି।
ଓହୋ।
ଆପଣଙ୍କ ମାତା ନମ୍ବର ଟା ଆପଣ ସାରିଦେଲେ ବୋଧେ ଆପଣଙ୍କର କାମ ଗୁଡିକ ସେଥିରେ।
ଆଜ୍ଞା ସାରି ଦେଇେଇଛି ସବୁ ଷାଠିଏ ଟା ସାରିଦେଲି ବୋଲି ଗୋଡ ଲମ୍ବେେଇ ଶୋଇପଡିଛି।
ଆପଣ ମୁଁ ଆପଣଙ୍କୁ ଛାଡ ଆନ୍ତୁ ଆପଣଙ୍କୁ ଦିନ ବେଳେ କହିଥିଲଥିଲି।
ପଡିଚି ସେମିତି ମତେ ଲାଗୁନି କାଇଁ ସରିବ। ମୁଁ ଚେଷ୍ଟା ବି କରୁନି ସେଥିପାଇଁ ଶୋଇଛି।
ମୁଁ ଆପଣଙ୍କ ମତେ ମୁଁ ସମସ୍ତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲି ସମସ୍ତେ ହିଁ ବ୍ୟସ୍ତ ଥିଲେ। ଯେହେତୁ ମୁଁ ବି ଗୋଡଟା ଗୋଡ ହାତ ଟେକି
ଆହା ଆ ଭାଇ ଭାଇ ଭାଇ ଏବେ ଏବେ ମୋର ଫୋନ ଟିଏ ପଡି ଯାଇଥାନ୍ତା ବାଲକୋନି
ଆରେ ଆରେ ଆପଣ ଟିକେ ଦେଖିକି ଧରନ୍ତୁ। ମୁଁ ଆମର ଯାଇଥିଲି ଇଆଡେ କୁଆଡେ କହିଲେ ମୁଁ ମୁଁ ତ ଉଠିକି ମତେ ନେଇଗଲେ ଆମର ଟିକେ ଘର ବୁଲିକି କେତେ କଣ କାମ ହେଲାଣି ଦେଖିକି ଆସୁ ଥିଲି। ଆଉ
ଓହୋ ବହୁତ ବଡ କାମ କରିଦେଲେ। ଦେହ ହାତ ପେନ ହଉଚି? କଣ କରିବି ଜାଣିପାରୁନାହିଁ ଧୂପ ଦେବା ସମୟ ଆସିଗଲାଣି।
ହଉ ହଉ। ଆପ ମୁଁ ଆଜି କଥା ହେଇଥିଲି ମୋର ଗୋଟେ ମହିଳା ମିତ୍ରଙ୍କ ସହିତ ସକାଳେ କଥା ହଉଥିଲୁ ଆମେ କି ଆଜି ଯାଇକି ପାର୍କରେ ଭିଡିଓ କରିବା ବୋଲି କିନ୍ତୁ ଆମେ ଆଉ ସେ ବିଷୟରେ କଥା ହେଲୁ ନାହିଁ। ଆଉ ସେ ଏମିତି ହେଇଗଲାଣି ଆଉ
କୋଉ ଭିଡିଓ? ଆପଣ ଟିକେ ଆଉଣ ଗପିଲେ ଟିକେ ଦି ମିନିଟି
ହଉ ମୁଁ କଣ କରିବି କହିଲେ ମୁଁ କିଛି ବୁଝିପାରୁନି ମୋର ସବୁ ମାନେ ମୁଁ ଏମିତି ମାନେ ଯାହାବି କାମ କରୁଛି ମୋ ମାମା ତାକୁ ରିଜେକ୍ଟ କରିଦଉଛନ୍ତି କହୁଛନ୍ତି ନା ନା ଏଇଟା ହବ ନାହି। ସବୁବେଳେ ଏମିତି କରୁଛନ୍ତି। କ କରିବି କହିଲେ ଆପଣ ମୁଁ କିଛି ଜାଣିପାରୁନି। ମତେ ଭାରି ମାନେ ଦୁଃଖ ଦୁଃଖ ଲାଗୁଛି କି ମୁଁ ଏତେ କଷ୍ଟରେ ଗୋଟେ କାମଟା କରିବି ମୋ ମାମା କହିବି କି ନାହିଁ ସେ କାମଟା ହେଲାନି।
ମୋର ଶୁଣୁନାହାନ୍ତି ମୁଁ ମୋର ନା ଏପଟେ ମାନେ ମୋ ନିଜ ଜିନିଷ ଟା ଯୋଉଟା
ଆଜ୍ଞା
ମୋର ସେପଟେ ମୁଁ ଯାହାବି କରୁଛି ରିଫ୍ରେଶ ମଛି କିଛି ହଉନି। ମାନେ ମୁଁ ବୋଧେ ସେଇଟା ଲେଖା ଲେଖି କାମ ପାଖାପାଖି ତିନିଶହ ଟା କରିଛି। ହେଲା ମାନ ଯୋଉ ପଢିଆ ବାଲା ହେଲା। ସେ ସେ ସେଟା ମୋର ରିଫ୍ରେଶ ମାରୁଛି ହଉନି। ତା ପରେ ଯୋଉ କହିବାଲା ଗୋଟେ ଆସିଛି ମାନେ ଆମ ଘ କୁ ଆସୁଛନ୍ତି ବିଲ୍ ନବା ପାଇଁ। କହୁଛନ୍ତି କୁହ କେତେ ବିଲ୍ ଆସିଛି? ତ ସେଇଟା ମୁଁ କରୁଛି। ସେଇଟା ମଧ୍ୟ ମାନେ ମୁଁ ଦିଟା ଆଜି କଲି ସେ ଦିଟା କଟିଗ ମାନେ କଟିଗଲା ମାନେ କଣ କହିଲେ ଦେଖଉଛି କି ମୁଁ କିଛି କରିନି ପୁଣି ଆରମ୍ଭ କର ତ ମୁଁ ଏମିତି ହେଲେ ମୋ ମୁଣ୍ଡ ବିନ୍ଧୁଛି ମତେ କିଛି କରିବା ଇଛା ହୁଏ ଏତେ ସମ୍ଭାଳି ପାରିବିନି ଅସୁବିଧା।
ଆଜ୍ଞା ମୁଁ ଆଉ ସେଗୁଡା ଦେଖି ନାହିଁ ତ ମୁଁ ସେ ବିଷୟରେ ଆଉ ଜାଣିିନାହିଁ। ଆପଣ ମତେ ବି ଗୋଟେ ଦେବେ କି ଧୋଇକି ଆଜ୍ଞା ଆଜ୍ଞା ଶୁଣନ୍ତୁ ଟିକେ ନାଇଁ ମୋର ଭାଇ କୁ ଟିକେ କହୁଥିଲି ସେ କାକୁଡି ଖାଉଛନ୍ତି ଯେ ମତେ ଦଉନାହାନ୍ତି। ଭାଇ କାକୁଡି ଗୋଟେ ଦିଅ ଆଜ୍ଞା। କଥା ହେଉଛି ମୋ ମ ହଁ ଟିକେ ଦିଅନ୍ତୁ ଦୟାକରି ଶୁଣୁନାହାନ୍ତି ଦେଖୁନାହାନ୍ତି ଏମିତି ଆପଣଙ୍କର ଗୋଟେ ଆପଣ ଭଲ ଅଛି ଆପଣଙ୍କର ଭାଇ ନାହିଁ।
ଆଜ୍ଞା ମୁଁ ଜାଣିଛି ମୋର ଯୋଉ ଆସୁଥିଲେ କିନ୍ତୁ କିଛି ଦିନ ପାଇଁ ମୋର ଭାଇ ଗୋଡା ଘରକୁ ବହୁତ ଭଲ ସବୁ କାମ କରିଦିଅନ୍ତିୁ ମୁଁ ଏଇଟା ମୁଁ ଏମିତି ଟିକେ ଉଠି ପାରିବିନି ପାଣି ପାଇଁ ସେମାନେ ମ ସବୁ ଆଣିକି ଯୋଗେଇ ଦିଅନ୍ତି ଗୋଟେ ତଳେ।
ଆ ବଢିଆ ଭାଇ
ମୁଁ ଗଲେ ମୁଁ ଗଲେ ମଧ୍ୟ ସେୟା କରନ୍ତି ମୁଁ ଯାହା କହିବି ସେ ସାଙ୍ଗେ ସାଙ୍ଗେ ମୋ କଥା ଶୁଣନ୍ତି।
ଆଜ୍ଞା ଭଲ ଭାଇ ଗୁଡାକ ଆଉ।
ଆଜ୍ଞା। ସେ ନିଜ ଭଉଣୀ ମାନଙ୍କୁ ପଛେ ସେମିତି କରନ୍ତି ନାହିଁ। କିନ୍ତୁ ମତେ ବହୁତ ଭଲ ପାଆନ୍ତି।
ନାଇଁ କଣ କହିଲେ ନିଜ ଭଉଣୀ ମାନଙ୍କୁ କଥା ଟିକେ ଶୁଣନ୍ତିନି। ବାକି ମାନେ ଏମତି ଯୋଉ ମାଉସୀ ପୁଅ କି ମାମୁ ପୁଅ ଯୋଉ ଥାଆନ୍ତି ଆପଣ ଇଂରାଜରେ କଣ ଗୋଟେ କହନ୍ତି ମୁଁ କହିପାରୁନି ଯୋଉ ଥାଆନ୍ତି ସେମିତି ସେମାନଙ୍କୁ ଟିକେ ମାନେ ସେମାନେ ଟିକେ ବାଡା ବାଡି ଅଧିକ କରିବେନି ସେମାନେ ଟିକେ ମିଶି ମାନେ ମଜା ବନେଇବେ ଆପଣଙ୍କର କିନ୍ତୁ ବାଡା ବାଡି କରିବେନି ଅଧିକ ଆଉ ଆପଣଙ୍କୁ ଟିକେ ଅ କାମ ବି ଆପଣଙ୍କର କରିଦେବେ ମୁଁ ବି ସେଇଟା ଅନୁଭବ କରିଛି ଯେହେତୁ ମୋର ବି ସେମିତି ଅଛନ୍ତି। ଆଉ ଆଜ୍ଞା ଆଜି ଆପଣଙ୍କ ବିଷୟରେ ମୁଁ ଉ ଚର୍ଚ୍ଚା କରୁଥିଲି କାଲି କ ଚର୍ଚ୍ଚା କରୁଥିଲି ଆପଣଙ୍କ ବିଷୟରେ। ବଧେ ଯୋଉ ଆପଣ ଆପଣଙ୍କ ଝିଅ ଆଜ୍ଞା ଆପଣ ଆପଣ ଝିଅକୁ ଆପଣ ଯେମିତି ଅଳସୁଆ ଆପଣ ନିଜ ଝିଅକୁ ବି ସେମିତି କରିଦେଇଛନ୍ତି ଯୋଉ ସେଇ କଥାଟି ଆମେ କଥା ହେଉଥିଲୁ?
ମୁଁ ମୋ ଝିଅକୁ ଅଳସୁଆ କରିଦେଇଛି?
ଆଜ୍ଞା ତାକୁ ସ୍କୁଲ ଛାଡୁନାହାନ୍ତି ପ୍ରାପ୍ତି ମାନେ ଆପଣ ଟିକେ ପ୍ରାପ୍ତ କରିବେ ଜ୍ଞାନ ପ୍ରାପ୍ତ କରିବେ ଆମର ଛୁଆ ଗୁଡାକ। ଆମର ମୋ ମହିଳା ମିତ୍ର ଯୋଉ ଆମ ଆଡର ମହିଳା ମିତ୍ର ତାଙ୍କର ଯୋଉ ପୁଅ ଯ ଭାରି ଦୃ ଷ୍ଟ କିନ୍ତୁ ସ୍କୁଲ ଯାଉଛି ସେ ମୋ ଝିଅ ଟା ତ ପୁରା ଶାନ୍ତ ଶିଷ୍ଟ ଯେ
କଣ ଗପୁଛନ୍ତି ଆଜ୍ଞା ଆଜ୍ଞା ଗପୁଛନ୍ତି ଗପନ୍ତୁ ଆଉ।
ହଁ ଆଉ ଆମେ କଥା ହଉଥିଲୁ ସେଇୟଆ। ତାପରେ କଥା ହଉଥିଲେ କି ସେ କହୁଥିଲେ ଆମର ମହିଳା ମିତ୍ର କି ତାଙ୍କ ଯିଏ ଆଁ ମାନେ ତାଙ୍କ ଛୁଆ ଟା ଯେ କାଲି କଣ କରି ଜଣିଛନ୍ତି ଆପଣ ମତେ କହୁଥିଲେ ସେ ମାନେ ଡାଲି ବସେଇଥିଲେ ସିଏ ପ୍ରେସର କୁକର ରେ ତାକୁ ଖେଳି ଖେଳି ତାକୁ କଣ ବଲ ମାରିକି ପକେଇଦେଲେ ଡାଲି ତକ ନଷ୍ଟ। ତାପରେ ତାକୁ ବହୁତ ମାଡ଼ ବାଡେଇଲେ ତାକୁ ତାପରେ ପୁଣି ଡାଲି ବସେଇଲେ।
ଓହୋ।
ହଁ ପରା ଆଜି ଆଜି ପୁଣି କଣ ଦୁଷ୍ଟାମୀ କାଲି ପୁଣି ରାତିରେ କଣ ଦିଟାରେ ଶୋଇଛି ସେ ଆଉ ଆଜି ଦୁଶଟାମି କଣ କରୁଥିଲା ପୁଣି। କହୁଥିଲେ ମତେ ଏମିତି। ଆଜି କଣ ସାଇକେଲ ଧରିକି ବୁଲିବାକୁ ପଳେଇଥିଲା ଏମିତି କାମ ଗୁଡା କରୁଛି। କହୁଥିଲେ ପୁଅ ତମ ମାନଙ୍କର ତ ଭଲ ଝିଅ ଟା ଅଛି ଆଉ ସୁବିଧା ହଉ ଚି ଆମର ପୁଅ ଟା ଖାଲି ଦୁଷ୍ଟ ହଉଛି ଏଇଆ କହୁଥିଲେ।
ଓହୋ।
ହଁ ପରା। ଆଉ ପହରଦିନ ତାଙ୍କ ଛୁଆଟେ କଣ କରିଥିଲା କହିଲେ ଅଟା ଧରିକି ପକେଇ ଦେଇଥିଲା। ସବୁ ଅଟା ତଳେ ପକେଇ ଦେଇେଇଛି ତା ଦେହରେ ପାଣି ପକେଇ ଦେଇଛି ସିଏ ପୁରା କାଦୁଅ କାଦୁଅ।
ମୋ ଛୁଆ କିଛି କରୁନି ଠିକ ଠାକ ଘରେ ଶୋଉଛି ମୋ ଭଳିଆ ମୁଁ ତାକୁ ଧରିକି ଶୋଇ ପଡୁଛି। ମୁଁ ଉଠିଲେ ସିଏ ଉଠୁଛି।
ମୁଁ ସେଇୟା କହୁଥିଲି ମୁଁ କହିଲି କି ଆପଣଙ୍କ ଛୁଆ ଦୁଷ୍ଟଟା କିନ୍ତୁ ତାଙ୍କ ଛୁଆଟା ମାନେ ସବୁ କାମ କରିଦଉଛି। କିନ୍ତୁ ଆପଣଙ୍କ ଛୁଆଟକୁ ଆପଣ ତ ଖାଲି ଶୋଉଛନ୍ତି ମୁଁ କହୁଥିଲି। ସିଏ କହିଲେ ଆପଣ ମତେ କହୁଥିଲେ କି ତମର ତ ଉପରେ ଘରେ ରହୁଛନ୍ତି ଆଉ ତାକୁ ଉଠେଇ ଦଉନାହାନ୍ତି ତାଙ୍କୁ ତାଙ୍କ ଝିଅକୁ ବି ସ୍କୁଲ ସ୍କୁଲ ନେଇ ଯାଉନାହାନ୍ତି ଏକା ସାଙ୍ଗରେ ମୁଁ କହିଲି ସିଏ ତ ମା ଝିଅ ଦି ଜଣ ବନ୍ଦ କରିକି ରହୁଛନ୍ତି କବାଟ ଶୋଇପଡୁଛନ୍ତି ଆଉ ମୁଁ ଆଉ କଣ ହିଁ କେମିତି ହିଁ ନେବି ମୁଁ ଏଇଆ କହୁଥିଲି।
ଏଇଟା ଆକ୍ଚୁଆଲି ସତରେ ମୁଁ ଭାବେ ମୁଁ ଆମେ ସେଓ ଖାଇବୁ ଆମ ଶୋଇପଡୁ ମୁଁ ଆମ ହୁଏଆମେ ଏମିତି ଶୋଇଥିବା ଶୋଇଥିବା ଆମେ ଯଦି ସେଇ ମାନେ ଗୋଟେ ଛାଡ ଏଟା କହିହବନି। ଆ ଆପଣ ଅଲଗା କିଛି କୁହନ୍ତୁ ଆପଣ କଣ ଗପ କହୁଛନ୍ତି ହଁ କୁହନ୍ତୁ ଆଉ କା ତା ଗୋଟେ ମୋ ଭଳିଆ ଗୋଟେ ଅଳସୁଆ ହେଇଯାଇଛି କଣ ଜାଣିପାରୁନି।
ସିଏ ଆପଣ ତ ଶୋଇ ପଡନ୍ତି ଖାଲି ସିଏ ବି ଶୋଇ ପଡିଛି ଆପଣଙ୍କ ଭଳିଆ।
ମୋ ଛୁଆ ଶୋଇପଡୁଛି।
ଆଜ୍ଞା। ଆ ମର ସିଏ ତ କହୁଥିଲେ ତାଙ୍କର ମାନେ ସିଏ ସବୁ କାମ ଅଛି ତାଙ୍କର ଯୋଉ କାମଟି ଘର ୱାର୍କ ଫ୍ରମ ହୋମ କରୁଛନ୍ତି ତ ଆମର ମିତ୍ର। ତ ଆଉ ସେ କାମ ଅନୁସାରେ ଏପଟେ ସମ୍ଭାଳି ଦଉଛନ୍ତି ତାକୁ ଆଉ ଆଉ ତାଙ୍କର ସିଏ ତ ମାନେ ଯୋଉ ଥାନ୍ତି ଆସନ୍ତିନି ଯୋଉ ମଝିରେ ଆସିକି କେତେ ଘଣ୍ଟା ପାଇଁ ଯୋଉ ଆପଣଙ୍କ ଛୁଆର ଧ୍ୟାନ ରଖିବେ। ସେ ସେମିତିରେ ବି ଛାଡି ଦଉଛନ୍ତି ତାଙ୍କୁ କହୁଥିଲେ ମତେ ଭାରି ଦୁଷ୍ଟ ସେଥିପାଇଁ।
ଓହୋ ବହୁତ ଦୁଷ୍ଟ ତାହେଲେ ଏମିତି ଦୁଷ୍ଟ ପିଲାଙ୍କୁ ବାଡି ସାବାଡ କରିବା ପାଇଁ ଖାଲି ଗୋଟିଏ କାମ।
ମାଡ ମୁଁ ବି ତ ସେୟା କହୁଥିଲି ଆପଣ ବାଡଉନାହାନ୍ତି କି ଟିକେ କହିଲେ କି ମୁଁ ଟିକେ ଛୁଆ ମାନଙ୍କୁ ବାଡେଇ ପାରେନି। ଏମିତି କଥା ଟା କହୁଥିଲି ଆଉ କଣ? ସେ ଖାଲି ତାଙ୍କ ବାପାଙ୍କୁ ଡରେ କଣ କହୁଥିଲେ କିନ୍ତୁ ତାଙ୍କ ବାପା ତ ଯେହେତୁ ଲେଟରେ ଆସୁଛନ୍ତି ଅଫିସ ଅଫିସରୁ ଶୋଇ ପଡୁଛନ୍ତି ସେଇଆ ବି କହୁଥିଲେ।
ଓହୋ ଆପଣ ଦି ଜଣ ହିଁ ଦୁଷ୍ଟ ତ ଆପଣଙ୍କ ଛୁଆ ଦୁଷ୍ଟ ହେବେ ହି ମୋ ଛୁଆ ଭାରି ଶାନ୍ତ। କାରଣ ମୁଁ ଛୋଟବେଳେ ବହୁତ ଶାନ୍ତ ଥିଲି ଏବେ ବି ବହୁତ ଶାନ୍ତ କିନ୍ତୁ ସବୁ କାମ କରିଦବ ଘରର।
ଦୁଷ୍ଟ ହଉନି ବା ମୋ ଛୁଆ ପୁରା ଶାନ୍ତ ସିଏ ତାକୁ ପାଠ ମୁଁ କହୁଛି ପାଠ ପଢିଦେ ସେ ପାଠ ପଢି ଦଉଛି ତାପରେ କାଲି ପାଠ ପଢିକି ଆମ ମାନେ ମୁଁ ଜେଜେ ଜେଜେମା ଆସିଥିଲି ତ ତାଙ୍କ ସହିତ ବସିକି ତାସ ଖେଳୁଥିଲା ମୁଁ ବି ଖେଳୁଥିଲି ଆଇ
ଓହୋ।
ସିଏ ମାନେ ପାଠ ପାଠ ସବୁ ପଢିଛିି ତାପରେ ଖେଳା ଖେଳି କରେ ଆଉ ତାକୁ ଠିକ ଟାଇମ ହବ। ମାନେ ସେ ଶୋଇପଡ଼ିବ।
ଆଜ୍ଞା ବହୁତ ଭଲ ସଂସ୍କାର ଦେଇଛନ୍ତି ଆପଣ ନିଜ ଛୁଆକୁ ଆପଣ ନିଜେ ଶୋଉନାହାନ୍ତି ଜଲ୍ଦି ତାକୁ କଣ ଶୋଇ ଦଉଛନ୍ତି ଜଲଦି।
ଆଉ ତାକୁ ଶୁଆଇ ଦଉଛି ମତେ ଟିକେ ନିଦ ହଉନି ଛୁଆଟା ବି ବୟସ କଣ ଅଛି କି ସିଏ ମୁଁ ତ ବଡ ହେଲିଣି ଆଉ ମୋର ଆଉ କଣ ଅଛି। ଆଉ ମୋର ଆଉ କଣ ଅଛି କହିଲେ। ମୁଁ ଯେତେବେଳେ ଶୋଇଲେ ମୁଁ ସକାଳୁଉଠିକି ମୋର ଯେମିତି କାମ କରିବା କଥା କରିଦଉଛି। ଆଉ ସିଏ ତାକୁ ଶୋଇ ଦଉଛି। ତାକୁ ତ ସ୍କୁଲ ଛାଡିବା କଥା ଛାଡି ଦଉଛି ସକାଳୁ ଟିଫିନ ବନେଇକି।
ଓ ହୋ ଟିଫନ୍ ବନେଇ ଦଉଛନ୍ତି ଆପଣ! ବୋପାଲୋ
ହଁ ମୁଁ ଟିଫିନ୍ ବନେଇ ଦଉଛି। ଡେଲି ଡେଲି ନୂଆ ନୂଆ। ସିଏ ଙ୍କ ତା ପାଇଁ ଗୋଟେ କୋଉଦିନ ସାଣ୍ଡୱିଚ କୋଉଦିନ
ଓ ହୋ ବୋପା ଆପଣ ସେଇ ଟିଫିନରେ ନିଜେ ନେଇକି ଯାଉନାହାନ୍ତି ଟିକେ
ହଁ ସେ ଟିଫିନଟି ମୁଁ ଟିକେ ନେଇକି ଯାନ୍ତିଯେ କିନ୍ତୁ ମୁଁ ଟିକେ ବାହାରାରେ ଜିନିଷ। ନାଇଁ ହଁ ହଁ ଗୋଟିଏ ଟି ଫିନି ଛୁଆଟାକୁ ଟିଫିନ ଦେଇଦଉଛି ଗୋଟାଏ ଟିଫିନ ତ ଆଉ ଗୋଟେ ଟିଫିନ ମୁଁ ନେଇପାରୁନି।
ଓହୋ କି ଅବସ୍ଥା ଆସିଗଲା। ଘରେ ଟିଫିନ ଗୋଟାଏ ଛୁଆ ନେଇକି ପଳଉଛି ମା କଣ ନବ ଏବେ? ଆଉ ବାପା କଣ ନେଇକି ଯାଉଛନ୍ତି?
ସିଏ ତାଙ୍କର ଅଫିସ କ୍ୟାଣ୍ଟିନରେ ଖାଇବାକୁ ଦଉଛନ୍ତି ତାଙ୍କୁ।
ସେ କଣ କାମ କରନ୍ତି?
ସିଏ ଅଛନ୍ତି ଯୋଉ ଗୁଗୁଲ କମ୍ପାନୀ ଜାଣିଛନ୍ତି ଆପଣ
ବୋପାଲେ ଆଜ୍ଞା-ଆଜ୍ଞା
ଆଜ୍ଞା ସେଇଥିରେ ପିିଲାଟା ଆପଣଙ୍କର ଏତେ କମ ଭାବୁଛନ୍ତି ମୋ ସ୍ଵାମୀକୁ
ଆଉ କଣ କମ ଥୋଡି ବହୁତ ଭଲ କାମ।
ନାଇଁ ନାଇଁ ଗୁଗୁଲ କମ୍ପାନୀରେ ସିଏ ଆମର ଆପଣ ଆପଣ ଜାଣିନେ ହଁ ସିଇଓ ଅଛନ୍ତି।
ବା ଆପଣ ଜାଣିନାହାନ୍ତି ଜାଣିନାହାନ୍ତି କହୁଥିଲେ।
ଆପଣ ଜାଣିନାହାନ୍ତି? ଆପଣ କି ଆପଣଙ୍କର ଥିବେ ସିଏ ଆପଣଙ୍କର ସିଏ ବୋଧେ ପିଅନ ଅଛନ୍ତି।
ଉଁ ଉଁ ନାଇଁ ନାଇଁ
କରନ୍ତି।
ଏଇ ଏଇତ ଗୁପ୍ତ କାମଟିଏ।
ଗୁପ୍ତ କାମ କଣ ଆପଣଙ୍କର ଚୋର କି?
ନା ନା ଚୋର ନୁହେଁ କିନ୍ତୁ ଆପଣଙ୍କର ତ ଯିବା ସମୟ ଆସିଗଲାଣି ନହେଲେ ମୁଁ ଆପଣଙ୍କୁ କହିଥାନ୍ତି।
ହଉ ହଉ ଠିକ ଅଛି ମୁଁ ରଖିଦେଉଛି।